ହ୍ୟାଲୋ। ଫ୍ରି ଅଛି ତ?
ଆଜ୍ଞା।
ଆଉ କଣ ସକାଳୁ କଣ ଖାଇବା ପିଇବା ହେଲା?
ଭାତ, ଡାଲମା, ଭଜା।
ଆ ସନ୍ଦି ସନ୍ଧ୍ୟାଏଳେ
ସନ୍ଧ୍ୟାରେ କିଛି ଖିଆ ହେଇନି।
ଓହୋ ନାନୀ କୁଆଡେ ଯାଇଛନ୍ତି? ଡୁଟିରେ।
ଆଜ୍ଞା।
ମା ଅଛନ୍ତି ନା?
ମୁଁ ସେ ବାହାର ଆଡେ ଯାଇଛି କୁଆଡେ?
ଆଉ ରଜରେ କୁଆଡେ ଯାଇଥିଲା ସବୁ?
ରଜରେ ତ ଏଇଠି ବୁଲାବୁଲି କରୁଥିଲୁ ମହୋତ୍ସବ ପଡିଥିଲା।
ଆଁ ତମ ଗାଁ ଆଡକୁ ଯାଇନା? ଆଉ କଣ ରଜରେ ପିଠା ପଣା କଣ?
ପିଠା ବେଶୀ ହେଇନି ସେଇ ଇଟିଲି ଚକୁଳି ଏତିକି ଆଉ।
ରଜ ତିନ ଦିନି କେମିତି କଟାଇଲ?
ରଜ ତିନିଦିନି ଭଲ କଟିଲା ବୁଲାବୁଲି କଲୁ। ପିଠାପଣା ଖାଇଲୁ ନୂଆ ଡ୍ରେସ ପିନ୍ଧିଲୁ।
ଆଁ। ରଜ ତିନିଦିନି ତିନିହଳ ଡ୍ରେସ୍ ନା?
ହୁଁ ଦି ହଳ।
। ଦି ହଳ?
ହୁଁ।
ଆଉ? କୁଆଡେ ବୁ ହଁ ଲୁଗାହେଇଥିଲା। ଝିଅର ସାର୍ଟ କରିଥିଲା ତିନି ଚାରି ହଳ ଆଉ ଲୁଗା ପୁଅର ସେ ଭଳିଆ ଦି ତିନି ହଳ ବୁଲିବେ ଏଇଠି ତ ଯାଆନ୍ତି ଆମର ଏପଟରେ ଦୋଳି ତ ବଢିଆ। ହୁଏ ସବୁ ଯାଆନ୍ତି ଧୋବାତୁଠ ଦୋଳି ଲାଗିଛି ଭଳି ଭଳି ବହୁତ ଲୋକ ଆସନ୍ତି ରଜ ମଉଜ ପଡେ ବହୁତ ଲୋକ ହଅନ୍ତି ରଜ ତିନି ଦିନ ଯାକ ଯା ତିନି ଦିନ ଯାକ ଯାଇକି ବୁଲନ୍ତି ଆଉ ରଜ ମଉଜ ପଡେ କମ୍ପିଟିସନ ସବୁ ହୁଏ ଆଉ ଯିଏ କମ୍ପିଟିସନ ରେ ଭାଗ ନେଇପାରିବ ଭାଗ ନବ ସବୁ ହୁଏ ଆଉ ଝୋ ଟି କିଏ ଆଙ୍କିଲା କିଏ ବେଲୁନ ଫୁକିଲା କି ମୂ ଜ ପକେଇଲା ମାନେ ଏମିତି ସବୁ ଭଳି ଭଳି ଖେଳ ସବୁ ଷ୍ଟାର୍ଟ ହୁଏ। ଯିଏ ଯୋଉଥିରେ ଭାଗ ନେଇ ପାରନ୍ତି ଆଉ। କିନ୍ତୁ ଡୋଳି ସବୁ ଭଳି ଭଳି ପଡିଛି ଯେତେ ଦଉଡି ଦୋଳି ସେ ପଟା ଦୋଳି ଚର୍କି ଦୋଳି ଜେ ଯୋଉ ଦୋଳି ଖେଳି ପାଇଲା ଆଜ୍ଞା।
ଆଉ ଆମର ବି ଏପଟେ ବି ସେମତି।
ଆଉ କଁ? ଆଉ ମନ୍ଦିର ଫନ୍ଦିର ଯାଇନା?
ମନ୍ଦିର ଯାଇଥିଲୁ। କାଁ ଯେ ପୂଜା ତ ହୁଏନି ସେମତି ଖାଲି ବୁଲି କି ଆସୁ ଘରେ ବି ମତେ ପୂଜା ପର୍ବ କିଛି ରୋଷେଇ ବାସ ବି ଝିଅମା ନାଁ ଆମେ କରୁନୁ।
ହଁ ଝିଅମାନଙ୍କର ରଜ ତିନି ଦିନି କିଛି କରନ୍ତି ନେହିଁ। ଠାକୁର ପୂଜା କରନ୍ତି ନେହିଁ କିଛି ନାହିଁ ଖାଲି ଏପଟ ତ ଖାଲି ଗୋଡ଼ରେ ଚାଲୁଚନ୍ତି ଆମ ସେପଟ ଆଡ଼େ ଖାଲି ଗୋଡ଼ରେ ଚାଲିବେନେଇ ଚପଲ ନୂଆ ଚପଲରେ ଚାଲିବେ। ଆଉ
ନୂଆ ଚପଲରେ
ଆଉ କଣ ରଥଯାତ୍ରା କେମିତି କଣ
ଭଲ ରଥଯା ତ୍ରା ବି ଭଲ ହୁଏ। ଆମେ ତ ଏପଟେ ରହିଲୁ କିଛି ଜାଣିପାରୁନୁ ମାନେ ପ ସେଇ ଦେଖିବାକୁ ଯାଇପାରୁନୁ ଭିତର ଆଡ଼େ ରହିଚୁ ତ।
ନାଁ ଆମ ଏ ଆମ ଏପଟରେ ରଥଯାତ୍ରା ତ ତମେ ତ ବୋହୁତ ଦିନ ହେଲାଣି ରହିଲଣି ଜାଣିଲଣି ଆଉ
ଏ ତେ ବି ଯାଉନୁ
ଥଯାତ୍ରା ଏପଟରେ ଭୋଉତୁ ଭଲ ହୁଏ।
ହୁଁ। ଛୋଟ ଛୋଟ ସବୁ ରଥ କରନ୍ତି ଛୋଟ
ହଁ। ର ଥ ସବୁ ଭଳି ଭଳି ପି ଛୋଟ ପିଲାମାନେ ଯୋଉ ରଥ କରନ୍ତି। ମ ଉଁ ଏ ସବୁ ଦ ଚାରି ପାଞ୍ଚ ଦିନି ଆଗୁରୁ ସବୁ ରଥ ତିଆରି କରନ୍ତି ଛୋଟ ଛୁଆ ଗୁରା ସେ ଓ ସେ ଗୁଣ୍ଡିଚା ଦିନ ଟାଣନ୍ତି। ଉଁ ଆଉ କୀର୍ତ୍ତନ ଫୀର୍ତ୍ତନ କର ଛୋଟ ପିଲାମାନୋନେ ସବୁ ଯାଆନ୍ତି। ଆଉ ବଡ ରଥ ତ ଟଣା ହେଲେ ବୋହୁତ ଲୋକ ହୁଏ ଦୋକାନ ଫୋକାନ ସବୁ ପଡ଼େ ବୋହୁତ ବେଲୁନ୍ ଫେଲୁନ୍ ସବୁ ଲୋକ ନିଅନ୍ତି ଯେ ବିକିନ୍ତି। ଆଉ ଦଉଡ଼ିରେ ଦଉଡ଼ି ଧରିବା ପାଇଁ ବୋହୁତ ଲୋକ ଟାଣିବା ପାଇଁ ସବୁ ଇ ହୁଏ ରଥ ଆମ ଏପଟୁରୁ ବଡ଼ହାଟରୁ ଏପଟୁକୁ ରଥ ଆସେ ଆଉ ବ ଯାଇଁକି ବଡ଼ହାଟରେ ରୁହେ ଗୁଣ୍ଡିଚା ଦିନ। ତାପରେ ଅଧ ବା ଟ୍ ରେ ରହିଲା ପରେ ତାପରେ ମାଉସୀ ମା ମନ୍ଦିରରେ ରହେ ମ ଉଁ ବାହୁଡ଼ା ଦିନ ଫେରେ ଆଉ। ବାହୁଡ଼ା ଦିନେ ବି ସେମତି ବୋହୁ ଲୋକ ହୁଅନ୍ତି ପ୍ରବଳ ଲୋକ ପୁରାକାରେ ଆର ଆସନ୍ତା ବର୍ଷ କାଧେରେ ଗୋଟେ ଚକ ଖସି ପଡ଼ିଥିଲା ଯେ ଉପର ଚକ୍ରିଟେ ଆମେ ଏଇଠିକା ଲୋକ ଗୋଡ଼ରେ ପଡ଼ି ଯାଇଥି ଲା ଯେ ତା ଗୋଡ଼ ଦାମିରି ଆଇଥିଲା ତାକୁ ମେଡ଼ିକାଲ୍ ଫେଡ଼ିକାଲ୍ ନେଲେ। ପ୍ଲା ଷ୍ଟର୍ କରିକି ଆଇଁଲେ। ଆଉ ଏମତି ରଥ କତୁରୁ ଦୂରେଇ ରହିକି ରଥ ଟାଣିଲେ ଭଲ ବାଇଚାନ୍ସ୍ ଚକ ତଳେ ଗୋଡ଼ ପଶି ଶି ଯିବ କି କଣ ଆଉ ବହୁତ ଲୋକ ଭିଡ଼ା ଭିଡ଼ି ହୁଅନ୍ତି ନା। ପାଣିସି ସ୍ପ୍ରେ ହଉଥାଏ ବହୁତ ଲୋକ ଭିଡା ଭିଡ଼ି ହୁଅନ୍ ତୁ ଆଉ ମୁଁ ସେଇ ଲକ୍ଷ୍ମୀ ବଜାର ଲକ୍ଷ୍ମୀ ମନ୍ଦିରରେ ଠିଆ ହେଇକି ଦେଖୁଥାଏ। ରଥ ଟଣା ହଉଥା ଥାଏ। ହଁ ଏମିତି ସବୁ ଆଉ ପୂଜା ପର୍ବ ଲାଗିଥାଏ। ତାପରେ ପ- ପୁରୀ କି କେହି ଯାଇନଥାନ୍ତି ବୋଧେ। ବାବା ମାମା ହେରିକା ପୁରୀ କି ଯାଆନ୍ତି କି?
ନାଇଁ। ଏ ରଥ ଯାତ୍ ତ ଏତେ ଭିଡ ରେ ବି ଯାଇପାରନ୍ତିନି। ଯାାଇନୁ ଆମେ, ମୁଁ ତ କେବେ ଯାଇନି ପୁରୀ। ଠାକୁରଙ୍କର ଡୋରି ଲାଗୁ ପୁନେ
ଜମା ଯାଇନ?
ନା।
ଗୁଣ୍ଡିଚା ବାହୁଡାରେ ତ ଯାହା ଗଲେ ଆମେ କିଛି ଦେଖିପାରିବାନି। ପୁରା ପ୍ରବଳ
ହୁଁ।
ଗଜା
ପ୍ରବଳ ଭିଡରେ କିଏ ଯିବ। ଯଦି ଠାକୁରଙ୍କର ଡୋରି ଲାଗିଲେ ତାହେଲେ ମୁଁ ଗୁଣ୍ଡିଚା ଆଉ ବାହୁଡ଼ା ଦିନ ଯାଇପାରିବା।
ଆଉ କେମିତି ଏ ସକାଳୁ ଉଠିକି ପ୍ରେୟାର୍ ଫେୟାର ହଉଚି ନା?
ହୁଁ ପ୍ରେୟାର୍ ହଉଚି। ଇଷ୍ଟ ପ୍ରତି ପ୍ରେୟାର୍ ସବୁ।
ହଁ ସେଇଟା ଚଲେଇଥା ଠାକୁରଙ୍କ ଦୟାରୁ ସେଇଟା ତ ଆଗକୁ ନବ।ଜୀବନରେ ସେଟା ହଉଚି ଜୀବନର ଗତି ପଥ। ଜୀବନର ଆଗକୁ ବଢିବାର ଗତି ପଥ ହଉଛି ସେଇ ଇଷ୍ଟବୂତି। ଯଜନ ଯାଜନ ଇଷ୍ଟବୂତି କରିଲେ କାଟିବ ମହାକୃତି। ଆଉ
ଏମିତି ଚାଲଚି।
ରାତିରେ କଣ ରୋଷେଇ?
ରାତିରେ ରୁଟି ଆଉ କଣ ତରକାରୀ ଫରକାରୀ କି ଭଜା ଫଜା କଣ କରିବେ ଆଉ।
ମା କରିବେ, ନା ତୋମେ କର?
ମୁଁ ବେଳେ ବେଳେ କରିଦିଏ। ସେ ବି କରେ।
ଏଁ,
ଆପଣଙ୍କର?
ଆଉ ଆମର ଅ, ଯୋଉ ଏ ଅ ଆଜି ବିରି ଚାଉଳ ପିଠା କରିଛି। ବାଟି ବୁଟିକି ଚାରିଟା ବେଳେ। ରଖିଲି ଆଉ। ଭେଣ୍ଡି ଆଳୁ ଭାଜି ଦେବି ଆଉ। ପିଠା ହବ ଭେଣ୍ଡିଆଳୁ ଭଜା ହବ ଖାଇବେ। ଆଉ ଏଇ ସନ୍ଧ୍ୟାବେଳେ ତ ଦହିବରା ଆଣିକି ଛୁଆମାନେ ଖାଇଲେ। ଆଉ କିଣିକି ଆଣିକି ଦହିବରା ଖାଇଦେଲେ। ଆଉ ବାବା ଯାଇ ଯେମିତି ବଜାର କଣ ନେଇକି ଆସିବେ ବୋଧେ। କହୁଥିଲା ଝିଅ ଆଇସ୍କ୍ରିମ ଆଣିବା ପାଇଁ ଆଣିବେ କରିବେ। ଏମିତିଆ ସବୁ ଆ ତାର ଟିକେ ଗୁପ୍ ଚୁପ୍ ପ୍ରିୟ ନା। ଏ ଗୁପଚୁପ ଆଣିବେ କରିବେ। ଗୁପଚୁପ୍ ଖାଇବା ଆଉ।
ଗୁପଚୁପ ତ ସବୁ ଝିଅଙ୍କର ପ୍ରିୟ ସବୁ ଛୁଆଙ୍କର।
ଆଉ।
ଆମର ତ ବାହାର ଜିନିଷ ଖାଇବାକୁ ମନା କରି ଛନ୍ତି।
ଆଉ କଣ କହ। ହ୍ୟାଲୋ।
ଆଜ୍ଞା।
ହଁ କଣ କହ।
ଦିନରେ କଣ ରୋଷେଇ ହେଇଥିଲା?
ଦିନରେ ହେଇଥିଲା ଆଳୁ ପୋଟଳ ତରକାରୀ, ଡାଲି ଆଉ ଭେଣ୍ଡି, ଝୁଡ଼ଙ୍ଗ ଭଜା ଆଉ ଟମାଟର ଫାଳି କରିକି ତେଲରେ ଭାଜିଥିଲି, ବଡି ଛାଣିଥିଲି ଚ ଚକଡା ଚକଡି କଲୁ ଯାହା ବିି ହେଲେ ମାନେ ଚକଡା ଚକଡି ଟା ହଉଛି ପ୍ରିୟ।
ହଁ ସେଇଟା ତ ମେନ ଆଉ ଭା
ଚକୁଡା ଟିକେ କଲେ ଖାଇବେ ଯେତେ ପ୍ରକାର ହେଇଥାଉ ଚକଡ଼ା ଚକୁ ଟିକେ ହବ।
ହଁ ସେଇଟା ମେନେ।
ଆଉ ଏଇ ସିଏ ଉଁ ଖାଇନଥିଲି ଜମା ଜାମୁ କୋଳି ସେ ଗୋଟେ ଲୋକ ଟିକେ ଜାମୁକୋଳି ଆଣିଥିଲା ଆଜି ନୂଆ ହେଲି ଟିକେ ଜାମୁକୋଳି।
ଆମର ହେଇଛି କହିବ, ଜାମୁ କୋ
ଜାମୁକୋଳି ଜାମ ହେଇଛି।
ହଁ।
ପାଚିକି ଝଡୁଛି ବୋଧେ?
ପାଚିଛି ଆମେ ପାରିକି ଖାଉଛୁ। କହିଲେ ନେଇ। ସୀମା ହାତରେ ପଠେଇବି, ସୀମାକୁ କହିଲେ ନେଇଯାଆନ୍ତା।
ହଉ ତାଙ୍କୁ ତମେ ପାରିକି ରଖିଥିବ, ତାଙ୍କ ବାବାଙ୍କୁ କହିବି ଆଣିବେ ଭାରି।
ଆମର ଏଠି ଜାମୁ କୋଳି ଆମେ ଡେଲି ମାନେ ପାରି ଦଉଛୁ ଭଲ ମାନେ ମିଠା ବଡ ବଡ।
ହଁ। ତମେ ପାରିକି ବାଲକୁନି ରେ ରଖିଥିବ ମୁଁ ସୀମା ବାପାଙ୍କୁ କହିବି ନେଇଆସିବେ କାଲି ଇ ରଖିଥିବ କି?
ହଁ କାଲି ରଖିଥିବୁ।
ମତେ ରଖିକି ଫୋନ କରିବ ଆଁ।
ଆଜ୍ଞା ।
ଫୋନ କରିବ ତାଙ୍କ ବାପାଙ୍କୁ ପଠେଇବି ନେଇ ଆସିବେ।
ହଁ।
ଖୋଜି ହେବେ।
ଆଜ୍ଞା।
ରହିଲି ଆଁ।
ଆଜ୍ଞା।